ଆପଣ
ଆମେ ଏବେ ଅଛି ବସ୍
କହୁନାହାନ୍ତି କୁହନ୍ତୁ କବାଟ ଟା ଟିକେ ମାଡ ହେଇଗଲା ବା। କବାଟା ଟିକେ ମାଡ ହେଲା ଏବେ କୁହନ୍ତ କିଛି ଅସୁବିଧା ନାହିଁ।
ଆଜ୍ଞା ବସିଛି ଏବେ ମୁଁ ଆପଣ ଯୋଉ ଟୁର୍ଣ୍ଣାମେଣ୍ଟ ଥି ଆପଣ ଯେଉଁ ଏବେ ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ କହୁଥିଲେ ମ ସାଙ୍ଗ ମ ସାଙ୍ଗସାଥିମାନଙ୍କୁ ପଚାରିଲି ସେମାନେ ରାଜି ଅଛନ୍ତି ଟୁର୍ଣ୍ଣାମେଣ୍ଟ ପାଇଁ। ଆପଣ ଖେଳିବାକୁ ଇଚ୍ଛୁକ?
ହଁ ମୁଁ ଖେଳିବାକୁ ଇଚ୍ଛୁକ ଅଛି ଦଳ ଭଲ ରହିଲେ ମୁଁ ଖେଳିବି। ମୋର କିନ୍ତୁ ଏତିକି ଯେ ଆପଣଙ୍କ ବନ୍ଧୁ ମାନଙ୍କୁ କହିଦେବେ ଯଦି ମୁଁ କିଛି ନିରାଶ କରିଦିଏ ମୋ ବ୍ୟାଟିଂ ରେ କି ମୁଁ କିପିଂ ରେ ତ ମୋତେ କିଛି ଅ କହିବେ ନାହିଁ।
ସେମିତି ଆମେ ପିଲାଙ୍କୁ ପ୍ରୋତ୍ସାହନ ନବାକି ଖେଳଉଛୁ ସେମିତି ଆପଣଙ୍କୁ ଆମେ କିଛି କ କହିବୁନି ସେଇଟା ଆପଣଙ୍କ ଭୁଲ ନହଁ ସେଇଟା ଦଳରେ ହିଁ ଭୁଲ ରେ ଯିବ। କାହିଁକି ଦଳକୁ ଆପଣ ଯଦି ଖରାପ ଖେଳିଲେ ଦଳକୁ ସବୁ ଭଲ ଖେଳିବାରେ ଥିଲା।
କହୁଛନ୍ତି ଠିକ କଥା ଆପଣ ଏବେ କଣ କରୁଛନ୍ତି?
ଆମେ ଏବେ ଖାଇକି ଆସିଲି।
ଆପଣ ଖେଳିବାକୁ ଯାଇନାହାନ୍ତି ଆଜି?
ଖେଳିବାକୁ ସକାଳୁ ଯାଇଥିଲି ସକାଳୁ ଖେଳିକି ଆସିି କି ଖାଇକି ବସିଛି ଆଉ।
ଆପଣ ସକାଳୁ କଣ କଣ କରିଲଣି ଟିକେ କହୁନାହାନ୍ତି?
ସକାଳେ ମୁଁ ଛଅଟାରୁ ଉଠିଲି। ଛଅଟ ର ଉଠିକି ଘର ଛାତ ଉପରେ ଆମର ପାଣିବ ଘର କାମ ଚାଲିଛି ଛାତ ତାପରେ ପାଣି ଦେଲି। ପାଣି ଦେଲା ପରେ ବାପାଙ୍କ ସହିତ ମାର୍କେଟ ଯାଇଥିଲି ମାର୍କେଟ ରୁ ପରିବା କିଣାକିଣି କରିକି ଆସିଲୁ। ହ ତାପରେ ମୁଁ ଟିକେ ଫୋନୁ ଦେଖିଲି। ପୁନ ଦେଖିଲିଶ ଦେଖି ସାରିଲା ପରେ ଅ ଗାଧେଇଲି ଗାଧେଇକି ଖାଇକି ଆଁ ଗଲି ନଅଟା ସାଢ଼େ ନଅଟା ବେଳକୁ ଖେଳିବାକୁ ଖେଳିବାକୁ ଗଲା ପରେ ଖେଳିଲି ଖେଳିକି ସାଢେ ତିନିଟା ବେଳକୁ ଆସିକି ଘରେ ପହଞ୍ଚିଲି। ଆପଣ ଦିନ ସାରା କଣ କରୁଚୁ? ଆପଣ ଦିନ ସାରା କଣ କରିଚନ୍ତି?
ଆ ମୁଁ ଦିନ ସାରା ସକାଳୁ ଉଠି ଯାଇଥିଲି ଜିମ ଆଜି ଜିମ ରୁ ଆସି ଲା ପରେ ମୋର ନିତ୍ୟ କର୍ମ ସାରିଲି ମୋ ଭାଇଙ୍କର ଟିକେ ଦୁର୍ଘଟଣା ହେଇ ଯାଇଚି ତ ଭାଇଙ୍କ କଥା ଟିକେ ବୁଝି ଇ ଭାଇଙ୍କର ମେଡିସିନ ନବା ଭାଇଙ୍କୁ ହେଲ୍ପ କରିବା ସବୁ କାର୍ଯ୍ୟରେ ଭାଇକୁ ହେଲ୍ପ କରିସାରି ଙ୍କର ମାମାଙ୍କୁ ଟିକେ ହେଲ୍ପ କଲି। ମାମାଙ୍କୁ ସବୁ କାମରେ ହେଲ୍ପ କଲା ପରେ ବର୍ତ୍ତମାନ ମୁଁ ଆସିିକି ମୋ ବନ୍ଧୁଙ୍କ ଘରେ ବସିଛି ତ ଆପଣ ଯୋଉ କହୁଥିଲେ ଯେ ଆପଣଙ୍କ ଘର କାମ ଆସଚି ତ ବହୁତ ବଢିଆ କଥା ଆପଣଙ୍କର ଘର କାମ ଚାଲଚି ଆପ ଆପଣର ଆପଣ ତ ଧନୀ ଲୋକ ଆମେ ଆଉ କଣ କହିବୁ ଆପଣଙ୍କୁ?
ନାଇଁ ସେମିତି ନାଇଁ ଧନୀ ଲୋକ ଘର କଲେ ଧନୀ ଲୋକ ହୁଅନ୍ତିନି ଘର କରିବାକୁ କହିଲେ ଆମର ଆଗରୁ ପଇସା ବାପା ସଞ୍ଚୟ କରିକି ରଖିଥିଲେ। ସେଇ ପଇସାରେ ଘର କରାହଉଚି। ଆଉ ଏବେ ପଇସା ବି ଆମକୁ ନିଅଣ୍ଟ ହଉଚି ବହୁତ ଆଁ ଖର୍ଚ୍ଚ ବାର୍ଚ୍ଚ ବହୁତ ଏବେ ବଢି ଯାଉଚି ପଇସା ରେ ବହୁତ ଅସୁବିଧା।
ଆଜ୍ଞା ନୂଆ ଘର କରିଲେ ତ ସେଇ ସେଇ ଜିନିଷ ହିଁ ଆସୁ ଅସୁବିଧା ହୁଏ ପଇସା ଖର୍ଚ୍ଚ ଟିକେ ପଇସା ଖର୍ଚ୍ଚ ଟିକେ ଅଧିକ ହୁଏ। ତ ଦିନ ମରଜି ମଜୁରୀ ହିସାବରେ ତାଙ୍କୁ ପଇସା ଦବା ତମର ସିମେଣ୍ଟ ଖର୍ଚ୍ଚ ବାଲି ଖର୍ଚ୍ଚ ଗୋଡି ଖର୍ଚ୍ଚ ଇଟା ଖର୍ଚ୍ଚ ସବୁ ମିଶାମିଶି କରିକି ଅଧିକ ହିଁ ଖର୍ଚ୍ଚ ହୁଏ ପଛେ ଏବେ ଆପଣଙ୍କର କଣ ପଇସା ଅଭାବ ଚାଲଚି।
ପକେଇଚି ଚାଲି ଦେଇଛି ଆଉ। ଆମର ଏବେ ଇଲେକ୍ଟ୍ରି କାମଟା ଚାଲିଛି ନା ଇଲେକ୍ଟ୍ରି ରେ ତାର ହଁ କିଣିବାରେ ଟିକେ ବହୁତ ପଇସା ଖର୍ଚ୍ଚ ହେଇଯାଉଚି ତାର ରେଟ୍ ନେଇଯାଉଚି ତାର ସେଥିପାଇଁ ବାପା ତାଙ୍କ ସାଙ୍ଗ ମାନଙ୍କଠୁ ତାର ଶସ୍ତାରେ ଆଣିକି ରଖିଛନ୍ତି ଆ ହୁରିବି ତାର ଦରକାର ଘର କାମ ପାଇଁ।
ବିଦ୍ୟୁତ ତ ଘରକୁ ବହୁତ ଦର ଆପଣ ବିଦ୍ୟୁତ କାମଟା ବହୁତ ମୁଖ୍ୟ କାମ ଘର ପାଇଁ ତ ବିଦ୍ୟୁତ କାମ ପାଇଁ ବହୁତ ପଇସା ବି ଦରକାର କାରଣ ଏବେ ତ ବିଦ୍ୟୁତ ର ଚାହିଦା ସବୁଆଡେ ଅଛି ନା ତ ଆପଣ ଏବେ ଟିକେ ଦେଖିଚାହିଁ କାମ କାମ କରନ୍ତୁ ଆପଣ କିଛି ଅ କୋଉଠି ବ୍ୟବସାୟ ଫ୍ୟବସାୟ କରୁଛନ୍ତି?
ନାଇଁ ଆମେ କିଛି କରୁନୁ ମୋ ବାପା ଯିଏ ସିଏ ବ୍ୟବସାୟ କରନ୍ତି ମୁଁ ମୁଁ ଏବେ ପଢୁଛି।
ଆପଣ କଣ କରୁଚନ୍ତି?
ମୋର ପ୍ଲସ୍ ଥ୍ରୀ ଫାଷ୍ଟ ଇୟର।
ଆପଣ କୋଉଥିରେ ପ୍ଲସ୍ ଥ୍ରୀ କଲେ ବାଣିଜ୍ୟ ବିଜ୍ଞାନ କଳା କୋଉଥିରେ ଆପଣ କଲେ?
କମ୍ପ୍ୟୁଟର ସାଇନ୍ସରେ ମୁଁ ପ୍ଲସ୍ ଥ୍ରୀ କରୁଚି।
ଆଜ୍ଞା ଆପଣ ପଢୁଚନ୍ତି ଭଲ
ଏତେ ଭଲ ପଢେନି କି ଏତେ ଖରାପ ବି ପଢେନି ଆଗରୁ ଭଲ ପଢୁଥିଲି ଏବେ ଟିକେ ଖରାପ ଅ ହେଇଯାଇଛି ଆଉ ପଢା ପଢା ଟିକେ ଖରାପ ହେଇଯାଇଛି।
ଆଜ୍ଞା ସେଇଟା ସବୁ ଜାଗାରେ ହୁଏ ଆପଣ ଟିକେ ନିଜର ପଢାପଢି ଠିକ ଠାକ୍ କରନ୍ତୁ କାରଣ ବାପା ମା ଏତେ ପରିଶ୍ରମ କରୁଛନ୍ତି ତ ସେ ଅର୍ଥ ସେ ଅର୍ଥକୁ ପାଣିରେ ପକାନ୍ତୁ ନାହିଁ ଆପଣ ଭଲରେ ଟିକେ ପାଠ ସାଠ ପଢନ୍ତୁ ଆଉ ବାପା ମାଙ୍କ ନାଁ ରଖନ୍ତୁ।
ଆଜ୍ଞା ଆପଣ କଣ ପଢାପଢି କରୁଛନ୍ତି?
ମୁଁ ବର୍ତ୍ତମାନ ବିଦ୍ୟୁତ୍ ମୋର ସବଜେକ୍ଟ ବିଦ୍ୟୁତରେ ଡିପ୍ଲୋମା କରୁଛି ମୋର ଡବଲି ବ୍ରାଞ୍ଚ ତ ମୁଁ ସେଥିରେ ଡିପ୍ଲୋମା କରୁଛି ମୋର ଏବେ ଶେଷ ବର୍ଷ ବାକି ଅଛି ମୋର ଶେଷ ବର୍ଷର ପରୀକ୍ଷାର ଫଳାଫଳ ଆସି ଲେ ମୁଁ କିଛି କରିବା ପାଇଁ ଅ କିଛି କରିବାକୁ ଟ୍ରାଏ କରିବି ଆପଣ କହୁନାହାନ୍ତି।
ହଁ ଆପଣ କୋଉ କଲେଜରେ ପଢୁଛନ୍ତି ବିଦ୍ୟୁତ୍ ର
ମୁଁ ରାଜଧାନୀ ଇଞ୍ଜିନିୟରିଂ କଲେଜରେ ପଢୁଛି। ସେଠାରେ ବହୁତ ଭଲ କ୍ୟାମ୍ପସ ଅଛି। ସେଠାରେ ବହୁତ ଖା ଖାଇବା ପିଇବା ବି ଭଲ। ସେଠାର ପରିବେଶ ବି ବହୁତ ଭଲ ଲାଗେ ମତେ। ଆପଣ କୋଉ କଲେଜରେ କରୁଛନ୍ତି।
ମୁଁ ବିଜେଡି। କଲେଜରେ କରୁଛି ସେଠାରେ ବି କ୍ୟାମ୍ପସ ବହୁତ ଭଲ ଅଛି। ଆ ଖାଇବା ପିଇବା ତ ବାହାରେ ମିଳି ଯାଉଛି। ଅ ଯିବା ଆସ ବି ଭଲ ସବୁ ପିଲା ସାଙ୍ଗସାଥି ବି ବହୁତ ଭଲ। ଅଛନ୍ତି ବିଜେବି କଲେଜରେ। ଆପଣ ଆସୁନାହାନ୍ତି କେବେ ବିଜେବି କଲେଜ ପାଖରେ ଦେଖାହେବା।
ଆଜ୍ଞା ମୋ ଘର ପାଖରେ ଅଛି ବିଜେବି କଲେଜ। ମୁଁ କେବେ ଆପଣଙ୍କ ସହିତ ଦେଖା ହେବି ଯାଇକି। କଲେଜ ମୁଁ ନାଁ ଶୁଣିଛି ସେଠାରେ ବହୁତ ଭଲ ପିଲା ପଢ଼ନ୍ତି। ସେଠାର କ୍ୟାମ୍ପସ ବି ବହୁତ ଭଲ ସେଠାର ବାହାର ଖାଇବା ବି ବହୁତ ଭଲ ଲାଗେ ମତେ। ମୁଁ ଘରଠୁ ମୁଁ ଚାଲି ଚାଲିି ବି ଯାଇପାରିବି ବିଜେବି କଲେଜ ଆପଣଙ୍କୁ ଦେଖା କରିବା ପାଇଁ। ଆପଣ କେବେ ଆସିବେ ବିଜେବି କଲେଜ।
ଆପଣ ଆସନ୍ତୁ କାଲି ଆସନ୍ତୁ ଆମେ ବିଜେବି କଲେଜ ଆଗରେ ଏକ ପାର୍କ ଅଛି ସେଠାରେ ଆମେ ଚାଲିକି କଥା ହେଇପାରିବା ଚାଲିପାରିବା ଏକ୍ସରସାଇଜ ବି କରିପାରିବା ଆମେ। ୟୋଗା ବିୟନ ସବୁ କରିପାରିବା।
ଆଜ୍ଞା ଆପଣ ମତେ ସକାଳ ଡାକିବା ପାଇଁ କହୁଛନ୍ତି।
ସକାଳେ ଆସନ୍ତୁ ଚାରିଟା ବେଳେ ଆସନ୍ତୁ ସକାଳେ ଆସିକି ବ୍ୟାୟାମ କରି ବା ୟୋଗା କରିବା। ଚାରିଟା ବେଳେ ଆସିଲେ ବୁଲିବା କଥା ହବା
ନାଇଁ ସକ୍ ସକାଳେ ମୁଁ ତ ଯାଇପାରିବି ନାହିଁ। କାରଣ ସ ସକାଳେ ମୁଁ ଜିମ୍ ଯାଉଛି ଆପଣ ଶୁଣିଥିବେ ତ, ସେଥିପାଇଁ ମୁଁ ସକାଳେ ଯାଇପାରିବି ନାହିଁ। ସକାଳେ ମୋର ଦୁନିଆ ଘରର କାମ ରହୁଛି। ତ ସେଥିପାଇଁ ମୁଁ ସନ୍ଧ୍ୟାବେେଳେ ଯିବି ବୋଲି ଭାବୁଛି ଆପଣ ରାଜି ଅଛନ୍ତି।
ଆପଣ ସନ୍ଧ୍ୟାବେଳେ ଆସନ୍ତୁ, ସନ୍ଧ୍ୟାବେେଳେ ସେଠାରେ ଗପିବା। ଖାଇବାରେ ବି ମଜା ନବା। ଭଲ ଭଲ ଖାଇବା ଷ୍ଟଲ ପଡୁଛି। ଭଲ ଭଲ ଦୋ ଦୋକାନ ବି ଅଛି। ସେଠି ବୁଲାବୁଲି କରିବା ପାଇଁ ବି ଭଲ ଜାଗା ଅଛି।
ଆଜ୍ଞା ଆପଣ ବିଜେବି କଲେଜ ପାଖକୁ ଗଲେ, ଆପଣଙ୍କୁ ନେଇକି ଦୌଳି ଗଲେ ତ ଭଲ ହୁଅନ୍ତା। ସେଠାରେ ବି ବୁଲାବୁଲି କରିବା ପାଇଁ ବହୁତ ଭଲ ଜାଗା ଅଛି।
ଆଜ୍ଞା ଚାଲନ୍ତୁ ଧଉଳି ତ ବହୁତ ବଢିଆ ଜାଗା। ଧଉଳିରେ ଫଟୋ ଉଠେଇବା, ବୁଲାବୁଲି କରିବା, ଖାଇବା। ଆପଣ ଗାଡିରେ ମୁଁ ଗାଡି ଆଣିବି।
ଆଜ୍ଞା ମୋ ପାଖରେ ପେଟ୍ରୋଲ ଗାଡି ଅଛି। ଆପଣଙ୍କ ପାଖରେ ଇ ଭି ଗାଡି ଅଛି ତ, ଆପଣ ହିଁ ନେଇକି ଆସନ୍ତୁ ଆମର ତେଲ ପଇସା ଟା ବଞ୍ଚିଲେ ଆମେ ଏଠି ଖାଇବା ପିଇବା କିଛି କରିବା। ଲିଙ୍ଗିପୁର ଛକରେ ସ୍ପେଶାଲ ଦହିବାର ବିଷୟରେ ତ ଆପଣ ଶୁଣିଥିବେ। ସକାଳେ କୋଉ ଦିନ ଆପଣ ଧଉଳି ଆସନ୍ତୁ ସେଠାକେ ଯାଇକି, ସେ ଦହିବରା ଖାଇବା ବହୁତ ଭଲ ଲାଗେ।
ଆପଣ ଦହିବରା ଖାଇଛନ୍ତି ସେଠି ଦୁଇଟି ଦୋକ ଦୋକାନ ବହୁତ ବଢିଆ ଦୋକାନ ଅଛି ଦହିବରାର, ଯୋଉ ଦୁଇଟି ଦୋକାନ ଆଜି ଗୋଟ ଗୋଟେ ଦୋକାନରେ ଫ୍ରି ମାନେ ମାଗେଣା ସେ ଲୋକଙ୍କୁ ଖାଇବାକୁ ବି ଦଉଥିଲା ତାର ଆଜି ଜନ୍ମଦିନ ଥିଲା ମୁଁ ବି ଯାଇଥିଲି ଆଜି ସେଠି ଖାଇବା ପାଇଁ।
ତ ଆପଣଙ୍କୁ ଖାଇବା ପାଇଁ ବହୁତ ଭଲ ଲାଗିଲା ସେଠା।
ବହୁତ ବଢିଆ ଲାଗିଲା ତା ସେଠିକାର ଖାଇବା। ମୁଁ ସେଠି ବହୁତ ଥର ବି ଖାଇଛି। ମୁଁ ସେଇପଟେ ବି ଯିବା ଆସିବା କରେ ଖା ଖାଇ ସେଇଠୁ ସ ସବୁଦିନ ସେଇଠାରେ ଦହିବରା ଖାଇକି ମୁଁ ଯାଏ।
ମତେ କେବେ ମତେ କେବେ ମଉକା ମିଳିନି ସେଠି ଖାଇବାର କିନ୍ତୁ ମୁଁ ଯୋଉ ମଉସା ଯୋଉ ଆଗୁ ପକଉଥିଲେ ମୁଁ ଅନଲିମି ସୋ ବାରମ୍ବାର ଖାଇବାକୁ ଦଉଥିଲେ। ମୁଁ ତାଙ୍କରି ପାଖରେ ଖାଇଛି ଥରେ।
ମୁଁ ସେଠି ବି ଖାଇଚି। ସେଠି ବହୁତ ଆଗରୁ ଖାଇଚି, ମୋ ସାଙ୍ଗ ମାନଙ୍କ ସହିତ ଯାଇକି ଖାଇଚି। ଏଠି ମୁଁ ଏକଲା ଖାଉଚି ଏକଲା ଯାଉଚି ଗୋଟେ ଆଡେ କୋଚିଂକୁ, ସେ ଗୋଟେ ପାଠ୍ୟଶାଲାକୁ। ଯାଉଚି ସେଠି ମୁଁ ସେଠି ଗଲା ବେଳେ ସେଇଠି ଖାଇକି ଯାଉଚି।
ଆପଣ ମୁଁ ସେଇ ମଉସାଙ୍କ ପାଖରେ ଖାଏ ମଉସାଙ୍କର ବିହେଭିୟର ବହୁତ ଭଲ, ମଉସା ସେଉ ସେମିତି ମାଗଣାରେ ଦେଇଦ ଚନ୍ତି ପିଲାମାନେ ଛିରିକି ଖାଇଦିଅ ବୋଲି।
ଆପଣ ଖାଇଛନ୍ତି ସେଠି କେବେ?
ଆଜ୍ଞା! ଆମେ ସେଠି ବି ଖାଇଚୁ ସେ ମଉସା ସେଉ ଦିଅନ୍ତି ତରକାରୀ ବି ପଚାରିକି ଦିଅନ୍ତି। ଅ ଲୁଣ ବି ପଚାରିକି ଦିଅନ୍ତି, ମଉସାଙ୍କର ବହୁତ ବିହେଭିୟର ଭଲ ତାଙ୍କ ପୁଅର ବି ବହୁତ ବିହେଭିୟର ଭଲ। ମଉସାଙ୍କଠୁ ଯେତେ ପାଇବେ ସେତେ ପରିମାଣରେ ସେଉ ଆଉ ପିଆଜ ଖାଇପାରିବେ।
ପଛେ ଏବେ ଆଉ ମଉସା ଦହିବରାକୁ ଅନ ଦହିବରାକୁ ବାରମ୍ବାର ଦବା ପାଇଁ ମନା କରି ଛନ୍ତି ସେ ଏବେ ପ୍ଲେଟ ପିଛା ଚାଳିଶ ଟଙ୍କା ରଖିଦେଇଛନ୍ତି। ତ ଏବେ ଆଉ କେବେ ଗଲେ ଆଉ ମଉସାଙ୍କ ପାଖରୁ ଅନଲିମିଟେଡ ତ ଖାଇ ହବନି, ପଛେ ସେଉ ଆଉ ପି ପିଆଜ ତ ଖାଇପାରିବେ ଆପଣ ତରକାରୀ ସେଉ ପିଆଜ ଏ ତିନିଟା ଜିନିଷ ଆପଣ ମଉସାଙ୍କ ପାଖରୁ ଖାଇବେ।
ଆଜ୍ଞା! ଏବେ ଯୋଉ ଗେସ୍ ଗ୍ୟାସ୍ ରେଟ୍ ଟା ବଢ଼ିଯାଇଛି ସେଥିପାଇଁ ମଉସା ଏମିତି କରିଛନ୍ତି। କହୁଥିଲେ ମତେ। ଗ୍ୟାସ ରେଟ୍ ବଢିବା ହେତୁ ସେ କହିଲ ଏତେ ତ ଯିଏ ମାନେ ମାଗଣାରେ ତ ସେ ଦେଇ ପାରିବେନି ଏତେ ଖାଇବା ଲୋକଙ୍କୁ। ସେଥିପାଇଁ ଅନଲିମିଟେଡ ଟା କାଟିକି ଏବେ ଲିମିଟ୍ ଟରେ ଦଉଛନ୍ତି ଭଲ ବି ଦଉଛନ୍ତି, ଆଉ ସେଓ ପିଆଜ ସବୁବେଳେ ଫ୍ରି।
ତ ଆପଣ ମୁଁ ଏବେ ଧଉଳି ଯାଉଚି ଆପଣ ଆସିପାରିବେ କି?
ଆପଣ ମୋତେ ଏକ ଘଣ୍ଟା ସମୟ ଦିଅନ୍ତୁ ମୁଁ ଯାଇକି ପହଞ୍ଚୁଛି ଆପଣଙ୍କ ପାଖରେ।
ଆପଣ କେତେ ସମୟ ଭିତରେ ଆସିକି ପହଞ୍ଚି ପାରିବେ?
ମୋ ଘର ଏଥିରୁ ଟିକେ ଦୂର ହବ, ମୁଁ ଅଁ ଚେଷ୍ଟା କରିବି କି ଯିବା ପାଇଁ ଅଧଘଣ୍ଟା ଭିତେରେ
ତ ଆପଣଙ୍କ ପାଇଁ ମୁଁ ଅପେକ୍ଷା କରିଥିବି ଅଧଘଣ୍ଟା ସେଇଠି?
ଆଜ୍ଞା! ଅପେକ୍ଷା କରନ୍ତୁ ଆମର ସାଇ ମନ୍ଦିର ଛକ ପାଖରେ ଅପେକ୍ଷା କରନ୍ତୁ ସେଠିକି ମୁଁ ଯାଇକି ପହଞ୍ଚୁଛି, ଆପ ଆମର ସାଇ ମନ୍ଦିର ସାଇ ମନ୍ଦିର ଛକ ପାଖରେ ସାଇ ମନ୍ଦିର ଅଛି ସେ ଜାଗାରେ ଆପଣ ଯାଇକି ବୁଲ ବୁଲାବୁଲି କର କରନ୍ତୁ ସାଇ ମନ୍ଦିର ଦର୍ଶନ କରନ୍ତୁ ସେଠିକାର ଭୋଗ ବି ଆଣିକି ଖାଆନ୍ତୁ ସେଠି ଭଲ ପରିବେଶ ଅଛି ସେଠାରେ ବୁଲାବୁଲି କରନ୍ତୁ। ସେତିକି ସମୟ ଭିତରେ ମୁଁ ଯାଇକି ଆପଣଙ୍କ ପାଖରେ ପହଞ୍ଚି ଯାଇଥିବି।
ଆଜ୍ଞା! ହଉ ମୁଁ ଗାଡି ଚଲେଇକି ଯାଇକି ପହଞ୍ଚି ଆପଣ ଫୋନ୍ ଟା କାଟି ଦିଅନ୍ତୁ ସେପଟୁ।
ଜ୍ଞା।
ହଁ ଆଜ୍ଞା। ଫୋନଟା କାଟି ଦିଅନ୍ତୁ।
ଆପଣ ସେପଟୁ ଫୋନଟା କାଟି ଦିଅନ୍ତୁ, ମୁଁ ଗାଡି ଚଲେଇକି ଯାଉଛି ତ ଆପଣ ସେପଟୁ ଫୋନ କାଟି ଦିଅନ୍ତୁ।
ଆଜ୍ଞା!